ଯାଅ ଶୁଣି ପାରୁଛ ଅପା?
ହଁ ହଁ ଶୁଣିପାରୁଛି।
ଶୁଣିପାରୁଛ?
ହଁ ଶୁଣି ପାରୁଛି।
ଆଚ୍ଛା ଆଉ କିଛି କାର୍ଯ୍ୟସ୍ତ ଥିଲେ ଆପଣ କିଛି କାର୍ଯ୍ୟ ବେସ୍ତ ଥିଲେ କି?
ହଁ କାର୍ଯ୍ୟ ବ୍ୟସ୍ତ ଥିଲି ଟିକେ ଏଇ ଝିଅକୁ ଖାଇବାକୁ ଦଉଥିଲି। ଖାଇ ଝିଅ ଖାଇସାରିଲା ଆସିକି ଟିକେ କଥା ହେଉଛି ଆଉ ଆଉ ମଧ୍ୟାହ୍ନରେ ଆଜି କଣ ଭୋଜନ କରିଛନ୍ତି?
ଆମ୍ଭେ ଆଜି କିଛି ଭୋଜନ କରିନାହୁଁ। ଆମେ କିଛି ବି ଭୋଜନ ଆଜି କରିନାହୁଁ, ଆମକୁ କ୍ଷୁଦା ନାହିଁ ଆଜି। ଆମର ଗୋଟେ ଛୋଟ ଶିଶୁକନ୍ୟା ଜନ୍ମଗ୍ରହଣ କରିଛନ୍ତି ତ। ତାଙ୍କୁ ଦେଖିକି ଆଉ ଭୋକ ଶୋଷ କିଛି ଆଉ ହଉନି। ଆଉ ଆପଣ କଣ ଭୋଜନ କରିଥିଲେ?
ହଁ ମଧ୍ୟାହ୍ନରେ ଏଇ ଭାତ, ଡାଲମା ଆମର ଯୋଉ ସଜନା ଶାଗ ଆଉ ଜହନିକି ଭଜା ଭେଣ୍ଡି ତରକାରୀ। ଆଉ ଆମର ଯୋଉ କଦଳୀ, ଆଳୁ ଭଜା।
ଆରେ ବା ଆପଣ ତ ବଢିଆ ଦେଶୀ ଖାଦ୍ୟ ଖାଇଛନ୍ତି। ଆଉ ଆପଣ ଏ ଯେଉଁ ରୋଷେଇ ଗୁଡ଼ିକ କହିଲେ ଆପଣ ଏସବୁର ପ୍ରସ୍ତୁତ ପ୍ରଣାଳି ଜାଣିଛନ୍ତି?
ହଁ ହଁ ମୁଁ ଆର ସବୁ ପ୍ରସ୍ତୁତ ମାନେ ପ୍ରଣାଳୀ ଜାଣିଛି ନିଜେ ବି ପ୍ରସ୍ତୁତ ମୁଁ କରିଛି।
ଆରେ ବା ଆ ବଢିଆ ଆଉ। ଆଉ ଆପଣ ଟିକେ ପ୍ରସ୍ତୁତ ପ୍ରଣାଳୀ ଟା ଆଉ କହୁନାହାନ୍ତି ଟିକେ ଆମେ ଟିକେ ଜାଣୁ ଆମେ ବି ସେମିତି ରନ୍ଧନ ପ୍ରକ୍ରିୟା ଜାଣିକି ସେମିତିଆ କରିବୁ। ଭୋଜନ କରିବୁ ଏମିତିଆ ସୁସାଦ୍ୟ ସ୍ଵାସ୍ତିକର ଖାଦ୍ୟ।
ଆମର ଯେମିତି କିି ପ୍ରଥମ ମୁଁ ଡାଲମା କଲି ଡାଲମାରେ କଖାରୁ ଆଳୁ, ସାରୁ ତାକୁ ସବୁ ମାନେ ପରିବା ସବୁ ଝୁଡ଼ଙ୍ଗ, ଛୁଇଁ ସବୁ ପନିପରିବା କାଟିଦେଲି। କାଟିକି ତାପରେ ଗୋଟେ ହାଣ୍ଡିରେ ପ୍ରଥମ ପାଣି ବସେଇଲି ପାଣି ବସେଇକି ତାପରେ ଏଇ ଯୋଉ ପରିବା ଗୁଡାକ ସବୁ ଭଲ ଭାବରେ ମାନେ ସେ ଧୋଇକି ତାକୁ ମାନେ ସେ ହାଣ୍ଡିିକି କି ରେ ପକେଇଲି। ହାଣ୍ଡିରେ ପକେଇକି ତାପରେ ଆମର ଯେମିତି ପରିବା ଟା ଟିକେ ମାନେ ଫୁଟି ଆସିବ ସେଥିରେ ଆମର ମାନେ ହରଡ ଜାଇ ଧୋଇକି ପକେଇବ। ହରଡ ଯାଇ ହଉ କି ଆପଣଙ୍କର ମୁଗ ଜାଇ ହଉ। ହୁଁ ଯୋଉ ଜାଇବି ଥିବ। ତ ପଖ୍ ଯୋଉଟା ବି ଭଲ ଲାଗୁଥିବ ସେଇଟା ପକେଇବ ପକେଇକି ସେଇଟାକୁ ମାନେ ଏମ୍‌ ପକେଇଲେ ତା ଦେହରେ ଲୁଣ ହଳଦୀ ପକେଇବ ହଳଦୀ ପକେଇକି ସେଇଟା ମାନେ ଫୁଟିବ ଏମିତି କିଛି ମାନେ ଅଧଘଣ୍ଟେ ଖଣ୍ଡେ ଲାଗିଯିବ ଆମର ସେଇଟା ସିଜିବା ପାଇଁ।
ଆଜ୍ଞା।
ହୁଁ ସେଟା ସିଜିଗଲେ ତାପରେ ଆଉ ଆଉ ଛୁଙ୍କ କରିବ ଆଉ ଯେମିତି କିି ଆମର ପଞ୍ଚଫୁଟଣ ଜାଣିଥିବେ।
ଆଜ୍ଞା ଆଜ୍ଞା ଜାଣିଛି।
ଫୁଟଣ ଆଉ ଶୁକୁଲା ଲଙ୍କା ଆଉ ସୋରିଷ। ସୋରିଷର ତେଲ ଯୋଉଟା କୁହନ୍ତି ଖାଣ୍ଟି ସୋରିଷ ତେଲ ଯୋଉ ସେଥିରେ ଛୁଙ୍କ ଦେଲେ ତାର ବାସ୍ନା ଟିକେ ଭଲ ଆସେ। ଉଁ ସୋରିଷ ତେଲକୁ ଗୋଟେ କଢ଼ାରେ ବହେ ମାନେ ପକେଇବ ସୋରିଷ ତେଲ ଆମର ମାନେ ଉଁ ଗରମ ହେଇଗଲେ ସେଥିରେ ପଞ୍ଚଫୁଟଣ ଦବ ଶୁଖିଲା ଲଙ୍କା ଦବ ଆମର ପିଆଜ କାଟି କି ଦବ ଆମର ଯୋଉଟା ଭୃସଙ୍ଗ ପତ୍ର ଅଛି ଜାଣିଥିବେ?
ଆଜ୍ଞା ଆଜ୍ଞା ବାଡ଼ିରେ ହୁଏ।
ବାଡ଼ିରେ ହୁଏ ତ ତାକୁ ଭୃସଙ୍ଗ ପତ୍ର ଦେଲେ ତାର ଟିକେ ବାସ୍ନାଟା ଭଲ ଆସେ। ସ୍ଵାଦ ବି ଭଲ ଲାଗେ ତାକୁ ହୁଁ ସେଇ ଆ ପିଆଜ ଦେଇକି ତାକୁ ମାନେ ଛୁଙ୍କ କରିବ ବ୍ ଢାଳିଦବ ସେ ତାପରେ ଆମର ସର୍ବଶେଷରେ ତାକୁ ମାନେ ଯୋଉ ଜିରା ଲ ଲଙ୍କାଗୁଣ୍ଡ ମାନେ ଭାଜିକିନା ତାକୁ ହେମଦସ୍ତା ଯୋଉ ଜାଣିଥିବେ। ଏବେତ ସବୁ ଗ୍ରାଇଣ୍ଡର ରେ ବି ଗ୍ରାଇଣ୍ଡିଙ୍ଗ କଲେଣି ହେମଦସ୍ତାରେ ସେଇଟା ଫୁଟିବ। ଫୁଟିକିନା ହେମଦସ୍ତାରେ ଫୁଟିଲେ ଟିକେ ଭଲ ବାସ୍ନା ଆସେ ତ ଫୁଟିକିନା ଆଁ ଯୋଉଁ ଡାଲମାରେ ଦବ ଆ ଉଁ ଫୁଟେଇ ମାନେ ଛୁଙ୍କ କରି ସାଇଲା ପଛରେ ସେଇଟାକୁ ଦବ ଆଉ। ଏନ୍ତି ଭାବରେ ପ୍ରସ୍ତୁତ କଲେ ମାନେ ବୋହୁତ ଭଲ ଲାଗିବ।
ଆ ବୋହୁତ ବଢିଆ ଲାଗିଲା।
ଏବ ଏମିତି କେବେ କରିକି ଖାଆନ୍ତୁ ମାନେ ସ୍ଵାଦ ଭଲ ଲାଗିବ।
ବୋହୁତ ଖୁସି ଲାଗିଲା ଆପଣଙ୍କ ଠାରୁ ଶୁଣିକି ଆପଣଙ୍କୁ ହୃଦୟରୁ ବୋହୁତ ବୋହୁତ ଧନ୍ୟବାଦ। ଆପଣଙ୍କ ସହିତ କଥା ହେଲେ ମାନେ ବୋହୁତ କିଛି ଶିଖିବାକୁ ମତେ ମିଳୁଛି ଯାହା ହଉ। ଆପଣଙ୍କୁ ଭଗବାନ ସବୁବେଳେ ଆପଣଙ୍କର ମନବାଚ୍ଛା ମନସ୍କାମନା ପୂର୍ଣ୍ଣ କରନ୍ତୁ। ତ ଘୋଡ଼େଇକି ରଖନ୍ତୁ। ଆଉ ଏମିତି ଭଲ ଭଲ ବାର୍ତ୍ତା ଆଣନ୍ତୁ ସୁନ୍ଦର ବାର୍ତ୍ତା ଆମ ପାଇଁ। ଆଉ ଆପଣଙ୍କର ଯୋଉ କହିଲେ କଦଳୀ ଆଳୁ ଭଜା ଟି ସେଇଟା ମୁଁ ଆମ ଆଡେ ଯେମିତି ହୁଏ ମୁଁ ସେଇଟା ଆପଣଙ୍କୁ କୋହୁଛି ତାପରେ ତାପରେ ଆପଣ କହିବେ ଆପଣଙ୍କ ସେପଟେ କେମିତି ହୁଏ। ଆମ ଆଡେ ଆମର ତ ବାରିର କଦଳୀ ଗଛ ଅଛି ଯୋଉ ବନ୍ତଳ କଦଳୀ କୁହନ୍ତି। ତାକୁ ଆମର ହଁ ତାକୁ ଆମର କାଟିକି ଆଣୁ ଆଣି ସାରିଲା ପରେ ତାକୁ ମାନେ ହଳଦୀ ପାଣିଗୁଡ଼ା ପାତ୍ରରେ ନୋଉ ତାକୁ ହେଟୁ କାଟିକି ଆଗ ପକେଇ ଦଉ ଆମ ହାତରେ ସୋରିଷ ତେଲ ଟିକେ ଲଗେଇ କାଳେ ଇଠାଟା ଲାଗିଯିବ ତାକୁ କାଟି ଦିଓଉ ଆଳୁ ହୁଁ। ହଁ ଆଉ ତାପରେ ଆଳୁ କିନ୍ତୁ ଅଲଗା କାଟାଉ ତାକୁ ଅଲଗା କାଟାଉ। ତା ପାଇଁକା ପ୍ରସ୍ତୁତ କରୁ ବାଟଣ ବାଟଣରେ ଆମର ଜିରା ସୋରିଷ, ରସୁଣ, ପିଆଜ, ଲଙ୍କା ଏତିକି। ତାକୁ ପୁରା କଣ କରନା ଏଇଟା ଟିକେ ଚୁଲି ରେ ଭାଜିଲେ ବୋହୁତ ତାର ଭଲ ଆସେ। ସେଥିପାଇଁ ଏଇଟା ଆମ ଶାଶୁ ମାନେ ଭାଜନ୍ତି ଚୁଲିରେ। ଚୁଲିକି ପୁରା ଚୁଲି ଲଗେଇକି କଢେଇ ଟାକୁ ବୋହୁତ ଜୋର ଗରମ କରିଦିଅନ୍ତି ତା ଦେହରେ ଟିକେ ସୋରିଷ ତେଲ ପଞ୍ଚ ଫୁଟଣ ଦେଇ ଆଳୁ ଟାକୁ ଆଗ ଟିକେ ସନ୍ତୁଳିଲା ପରେ ଠୁ ସେ ଯୋଉ ବାଟଣଟି ଆମେ ପ୍ରସ୍ତୁତ କରିକି ବାଟିଥିବା ତାକୁ ଢାଳି ଦିଅନ୍ତି ତା ଦେହରେ ଲୁଣ କିଛି ହଳଦୀ ଗୁଣ୍ଡ ଦେଇ ଘୋଡ଼ାଇ ଦିଅନ୍ତୁ ଆଳୁଟା କିଛି ସମୟ ସିଝିଲା ପରେ କଦଳୀଟି ପକାନ୍ତି ସେଠୁ କଦଳୀିକି ଟିକେ ଗୋଳେଇ ଗାଳେଇ ଦେଇ ତାକୁ ବି ଘୋଡେଇକି ସିଝିଲା ପରେ ଯେମିତି ମାନେ ଯାହାଙ୍କୁ ଭଲ ଲାଗେ ଯେତେ ପଡିଆ ଖାଇବାକୁ କି କାହାକୁ କାଦୁଆ କାଦୁଆ ସେଇ ହିସାବରେ ଚୁଲିରେ ଭଜା ଯାଏ ବହୁତ ସୁନ୍ଦର ଲାଗେ। ମାନେ ସେ ଭଜା ଟ ମାନେ ପୁରା ଦେହ ପାଇଁ ବି ଭଲ ତାର ସ୍ଵାଦ ବି ଭଲ। ଆଚ୍ଛା ଆପଣଙ୍କ ଆଡେ କେମିତି କଦଳୀ ଆଳୁ ଭଜା ଟା ହୁଏ ଟିକେ କହିବେ କି?
ହଁ ଆମ୍ ଆମର ବି କଦଳୀ ଆଳୁ ଏଇ ର ମାନେ ଏମିତି ବି ପ୍ରଥମ ଆମେ ଯେମିତି କହିଲେ ବି ଆପ୍ ଆପଣ ଯେମିତି କହିଲେ ଆମ ଆ ଟ ବି ସେମିତି ଧର କଦଳୀକି ପ୍ରଥମ ଆମେ କାଟିବୁ କି ଆଳୁ କାଟିବୁ। ତାପରେ ବି ଆଉ ଆମେ ଧର ଚୁଲି ଲଗେଇକି ସେଇଟା ଭାଜିଲେ ଯୋଉ ଆମର କୁହନ୍ତି କି ଗାଈ ଗୋବରରେ ଯୋଉ ଘଷି ପ୍ରସ୍ତୁତ ହୁଏ।
ଆଛା ଆଛା।
ସେଇ ଜାଳେଣୀ ରେ ଯଦି ମାନେ ଯୋଉ କାଠ ତା ସାହାଯ୍ୟରେ ଯ ମାନେ ଚୁଲି ଲଗେଇକି ସେଇଟା ମାନେ ପ୍ରସ୍ତୁ ତୁତ କରେଇଲେ ସେ ମାନେ ତାର ସ୍ଵାଦ ମାନେ କୁହନ୍ତି ଇ ମାନେ ମା ମାନେ ବହୁତ ଭଲ ଲାଗେ ବୋଲିକି।
ଆଚ୍ଛା।
ଆମେ ସେଇଟା କି ମାନେ ସେଇ ମାନେ ଚୁଲି ସାହାଯ୍ୟରେ ମାନେ ସେଇଟାକୁ ଭାଯୁ।
ଆଉ ସେମିତି ବି କଦ୍ ଦଳି ଆଳୁକୁ କାଟୁ ମାନେ ଆମର ସୋରିଷ, ରସୁଣ, ଜିରା ଏଇ ମାନେ ଆପଣଙ୍କର ଟିକେ ପିଆଜ ପକାନ୍ତି ଆମେ ଟିକେ ପିଆଜ ପକଉନା। ରସୁନା ଏମତି ମାନେ ମସଲା କୁ ମାନେ ଶୀଳରେ। ଶିଳରେ ମାନେ ତାକୁ ମାନେ ନିଜେ ବି ମାନେ ହଁ ମାନେ ଗ୍ରାଇଣ୍ଡର ରେ ଏବେ ତ ସବୁ ଗ୍ରାଇଣ୍ଡର ବ୍ୟବହାର କଲେଣି।
ଆଁ ଯୋଉ ବଟା ବଟି ପାଇଁ ଯୋଉ ମେସିନ୍ ଯନ୍ତ୍ରଟି ବାହାରିଛି ଯୋଉ କହୁଛନ୍ତି ତ? ଆଚ୍ଛା ଆଚ୍ଛା।
କିନ୍ତୁ ଆମର ଏବେ ବି ଚାଲିଛି ଆମେ ଶିଳରେ ହିଁ ମାନେ ମସଲା ତିଆରି କରୁ।
ବଢ଼ିଆ ଆଉ।
ତାପରେ ସେଇଟାକୁ ଆଳୁ ଆଉ ପ୍ରଥମ ଆଳୁ ପକେଇଦବୁ ଆଳୁ ଟିକେ ସିଝିଲେ ତା ତାପରେ କଦଳୀ କି ପକଉ କଦଳୀ କିି ମାନେ ଲୁଣ ହଳଦୀ ଦେଇକି ତାକୁ ଟିକେ ଗୋଳେଇକି ଘୋରେଇ ଦଉ ସେଟା ଟିକେ ମାନେ ସିଝି ଆସିଲେ ଆ ସିଝି ଆସିଲେ ଆମେ ମସଲାଟା ଦଉ ମସଲାଟାକୁ ଦେଇକିନା
ଆ ତାପରେ ସେଇଟାକୁ ମାନେ ଘାଣ୍ଟୁ ଏମିତି ଟିକେ ଯିଏ ଯେଉଁ ମ୍ ତି ଖାଇବା ଯାହାକୁ ଯେମିତି ପସନ୍ଦ ସେଇ ଅନୁସାରେ ପୋଡ଼ପଡିଆ ହଉ କି ମାନେ ଟିକେ ଜଣେ ଜଣେ ମସଲା ଭଳିଆ ଖାଇବାକୁ ଭଲ ପାଆନ୍ତି। ସେମିତି କରୁ।
ଦୁଆ ଭଜା ଯଉଟା କୁହନ୍
କାଦୁଆ ଭଜା ଯଉଟା କୁହନ୍ତି। ଆଉ କଦଳୀର ତ ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ କଦଳୀ ଟା।
ହଁ ହଁ ନିଶ୍ଚୟ ବହୁତ ମାନେ କଣ କହିଲା ଆମେ ଯୋଉ ବଜାରରୁ ଯୋଉ ପରିବା କିଣୁଛୁ ସେମାନେ ତାଙ୍କର ନି ଜ ଲାଭ ପାଇଁ ତାଥରେ ବହୁତ ମାନେ ସାର ମସଲା ମାନେ ପକଉଚୁ ସାର ଔଷଧ ସବୁ ପକଉଛନ୍ତି କିନ୍ତୁ ଆମ କଦଳୀରେ କୌଣସି ଜିନିଷ ପଡେନି। କୌଣସି ସାର କିମ୍ବା କୀଟନାଶକ ଔଷଧ କିଛି ବି ବ୍ୟବହାର ହୁଏନି ସେଥିପାଇଁ ସେଇଟା ବହୁତ ଆମ ଦେହ ପାଇଁ
ଭଲ। ଆମର ବି ମାନେ ଏମତି ବାଡିରେ ସବୁ ପନିପରିବା ଲଗେଇଛୁ ଯେମିତି କଦଳୀ ଗଛ। ତ ମାନେ ନିଜ ବାଡିରେ ଯୋଉଟା ମାନେ ଉ ଲଗେଇକି ସେଇଟା ପନିପରିବା ଆଣିି
ବେଶୀ ହଁ। ଆଜିକାଲି ଏଇ ଯୋଉ ଦୁନିଆରେ ସବୁଠାରୁ ଜାଣିଛନ୍ତି କଦଳୀ ଆଉ ଅମୃତଭଣ୍ଡା ଆଉ ସଜନା ଶାଗ ଏଇ ତିନୋଟି ହେଲା ଜାଣକି ଆମ ଦେହ ପାଇଁକା ମାନେ ସ୍ୱାସ୍ଥ୍ୟ କରକ ନହେଲେ ଆଉ ସବୁ କ୍ଷତିକାରକ ସବୁ ଥରେ ମାନେ ପଡୁଛି ଅ ସାର, ୟୁରିଆ ମାନେ ଯାହା ସବୁ ସାରର ଅଛି ସେ ସବୁ ପଡୁଛି। କିନ୍ତୁ ଏଇ ତିନୋଟି ଜିନିଷ ଆମର ଯୋଉ ବାରିରେ ଅଛି ଆ ଦେହରେ କିଛି ବି ପଡୁନି ବ୍ୟବହାର ହଉନି। ସେଥିପାଇଁ ଇଏ ହିଁ ଆମ ପାଇଁ ସବୁଠାରୁ ମୂଲ୍ୟବାନ ଭଲ ଖାଦ୍ୟ।
ଅମୃତଭଣ୍ଡା ଯେମିତିକି ବି ଆମର ସମସ୍ତେ ମାନେ ରୋଗୀମାନେ ବି ଖାଇ ମାନେ ସିଝା ଯୋଉ ସନ୍ତୁଳା କରିକି ଖାଆନ୍ତି ଖାଇପାରିବେ ଯେମିତି କିି ଛୋଟ ଛୁଆ ଛଅ ମାସ ହେଲେ ସେମାନଙ୍କୁ ବି ଦିଆଯିବ ଆଉ। ଅର୍ସ ରୋଗୀ ବି ଖାଇପାରିବେ ତାଙ୍କ ପାଇଁ ବି ଏଇଟା ମାନେ ବହୁତ୍
ହଁ ବହୁତ୍ ଭଲ। ଅମୃତ ଭଣ୍ଡା ଏଠି ଖାଲି ମୁଁ ଶୁଣିଛିି ଯେ ମାନେ ଯୋଉମାନେ ଗର୍ଭବତୀ ଏମତି ଥାନ୍ତି ଯୋଉ ସ୍ତ୍ରୀ ଲୋକ ସେମାନେ କାଳେ ପ୍ରଥମ ତିନି ମାସ ଯଙ୍କେ ଅମ୍ବୃତ ଭଣ୍ଡା ମାନେ ଯୋଉ ଗୁରା କଷି ଅମ୍ବୃତାରଣ୍ଡା ତା କ୍ଷୀର ଟା ସେ ଯୋଉ କଅଁଳା ଶିଶୁ ପାଇଁକା ବହୁତ କ୍ଷତିକାର କ ସେଥିପାଇଁ ତାଙ୍କୁ ମାନେ ମନ କରାଯାଇ ରେ ଆ ଅମୃତମଣ୍ଡା ନ ଖାଇବା ପାଇଁ ନହେଲେ ଅମୃତଭଣ୍ଡା ଆଉ ସମସ୍ତଙ୍କ ସ୍ୱାସ୍ଥ୍ୟ ପାଇଁ ସବୁ ପାଇକା ଭଲ କେବଳ କ୍ଷୀର
ଭଲ ହଁ।
ଏମିତି ବି ମାନେ ଯୋଉ ଛେଳି ମାଂସ ରନ୍ଧା ଯାଏ ସେଗୁଡ଼ାକ ସିଝା ଯାଏ ମ୍ବୃତା ଭଣ୍ଡା ସେପଟେ ଶିଝି ଯାଉଛି
ସିଝି ଯିବ ହଁ।
କଣ ଖରାପ ହେଇଯିବ ବୋଲି ସେ କ୍ଷୀର ଟିରେ ତାର ବହୁତ୍ ମାନେ ଥାଆନ୍ତି ମନା କରନ୍ତି ତାକୁ ଖାଇ
ଖାଇବା ପାଇଁ।
ଆଛା ଆଉ ଆପଣଙ୍କର ଆମର ତ ସମୟ ହେଇଗଲାଣି, ହଁ। ପୁଣି ଆଉ ବିଷୟରେ ଆଲୋଚନା କରିବା ଆମର ତ ସମୟ ହେଇଗଲାଣି ସମାପ୍ତ କରିବାର ସମୟ ଆସିଗଲାଣି। ଆଉ ଆପଣ ମୋର ଯୋଉ ନଣନ୍ଦ ଅଛନ୍ତି ତାଙ୍କ ସହିତ ବାର୍ତାଳାପ କରିବେ। ଆଉ ବହୁତ୍ କିଛି କଥା ଆପଣ କହିବେ ସିଏ ବି ଆପଣଙ୍କୁ କହିବେ।
ହଉ ଆପଣଙ୍କର ବହୁମୂଲ୍ୟ ସମୟ ଦେଇ କଥା ହେଥିବାରୁ ଧନ୍ୟବାଦ୍।
ବହୁତ୍ ବହୁତ୍ ଆପଣଙ୍କୁ ବହୁତ ଧନ୍ୟବାଦ ହୃଦୟରୁ। ଆଛା ରୁନୁ ତମେ କଥା ହେଇଯା।